ହ୍ୟାଲୋ ହଁ।
ମ୍ୟାଡାମ୍ ନମସ୍କାର।
ନମସ୍କାର କୁହ।
କଣ କରୁଛନ୍ତି?
ମୁ ଖାଇକି ଟିକେ ଗଡୁଥିଲି ଆଉ ଆପଣ କଣ କରୁଛନ୍ତି?
ମୁଁ ବି ଏଇ ଖାଇକି ବସିଥିଲି ମା ଙ୍କ ସହ ଟିକେ କଥା ହଉଥିଲି ଆଉ। ମା ସେ ଚାଷ ବିଷୟରେ ଟିକେ କଥା ହଉଥିଲେ। ମତେ କହୁଥିଲେ ମୁଁ ଟିକେ ଶୁଣୁଥିଲି ଆଉ । ହଁ ଆମ ମାମୁଁ ଘରେ ଚାଷ ହୁଏ।
କୋଉ ଚାଷ କରନ୍ତି।
ସିଏ ସବୁ କରନ୍ତି ଧାନ ଚାଷ କରନ୍ତି ଡାଲି କରନ୍ତି। ଗହମ କରନ୍ତି ତାଙ୍କର ସବୁ ଚାଷ ହୁଏ ମୁଁ ପଚାରୁଥିଲି। କେମିତି କଣ ଚାଷ କରନ୍ତି ସେ ମୋତେ ଟିକିଏ କହୁଥିଲେ ସେ ବିଷୟରେ ଆଉ।
ଠିକ୍ ଠିକ୍। ସବୁ ମାନେ ବାର ମାସ ଚାଷ ନା ଆପଣ ଋତୁକାଳୀନ ଚାଷ କରନ୍ତି?
ଏ ଋତୁକାଳୀନ କରନ୍ତି।
ମାନେ ବର୍ଷା ଦିନ ହେଲା ଶୀତ ଦିନ ହେଲା ବର୍ଷା ଦିନ ତ ଆମର ଧାନ ତଳି ପଡେ ଧାନ ରୁଆ ହୁଏ।
ସେୟା
ଶୀତ ଦିନରେ ପନିପରିବା ହଉଥିବ ନାଇଁ କି।
ହଁ ସେ ମାଟିକୁ ଫାଷ୍ଟ ସେମାନେ ପ୍ରଥମେ ସେମାନେ ଜମିକୁ ସରି ମାଟିକୁ ସମତଳ କରନ୍ତି। ତା ପାଣି ରଖିବା ପାଇଁ ଜମି ଚାରିପଟେ ଆଳ ବନ୍ଧାଯାଏ। ତାପରେ ତାର ବିହନ ବଛ ଯାଏ। ତାପରେ ବିହନକୁ ପାଣିରେ ଭିଜେଇକି ଅଙ୍କୁରିତ କରାଯାଏ। ତାପରେ ଆଉ ଛୋଟ ଜମିରେ ହିଁ ବିହନ ବଣାଯାଏ। ପ୍ରାୟତଃ ତିରିଶ କୋଡ଼ିଏ କିମ୍ବା ତିରିଶ ପରେ ଚାର ରୋପଣ ଯୋଗ୍ୟ ହୁଏ ଆଉ ତିନି ଦିନ ପରେ ହିଁ ତା ପୂର୍ବରୁ ହେଇପାରିବନି।
ଦେଖିଥିବେ ବର୍ଷା ଦିନେ କେମିତି ବୋହୁତ ବର୍ଷା ହଉଥିବ। ସେତେବେଳେ ବିଲରେ ପୁରା ଆଣ୍ଠିଏ ଆଣ୍ଠିଏ ପାଣି ହେଇଥିବ ଧାନ ରୁଆ ହଉଥିବ ବୋହୁତ ସୁନ୍ଦର ଲାଗିସେ।
ବୋହୁତ ସୁନ୍ଦର ଲାଗେ।
ବୋହୁତ ପରିଶ୍ରମ ଧାନ ଚାଷ ବୋହୁତ ପରିଶ୍ରମ।
ପରିଶ୍ରମ ଆପଣଙ୍କୁ ଠିକ୍ ଭାବରେ ଦେଖିବାକୁ ପଡ଼ିବ। ଯିବାକୁ ପଡ଼ିବ ଗାଈ ନହେଲେ ପଳେଇ ଆସିବେ ମାଙ୍କଡ଼।
ବୋହୁତ ପ୍ରଥମ ତ ଦେଖ ଦେଖନ୍ତୁ ଯେତେବେଳେ ଧାନ ଚାଷ ହବା ପୂର୍ବରୁ ପ୍ରଥମେ ହଳ ମାନେ ସମତଳ କରାହବ ତାକୁ ହଳ ଲଗା ହବ ତାପରେ ବିହନ ବୁଣା ହବ ବିହନ ବୁଣା ହେଲେ ତଳି ହେଲେ ମାନେ ପାଣି ବି ସେତିକି ରହିବା ରହିଛି ବିଲରେ ତ ବିଲରେ ସେତିକି ପାଣି ରଖିକି ଘାସ ଯେମିତି ଅନାବନା କିଛି ରହିବନି। ତାପରେ ସାର ଖତ ସବୁ ଦିଆ ହବ। ଏ ବୋହୁତ ପ୍ରୋସେସ ଅଛି ତାର କରିବାର। ଧାନ ଚାଷ ଗୋଟେ ଭଲ ଚାଷ କିନ୍ତୁ ଧାନ ଲଗେଇବାଠୁ ଅମଳ କରିବା ପର୍ଯ୍ୟନ୍ତ କିନ୍ତୁ ବୋହୁତ
ବୋହୁତ କଷ୍ଟ ବୋହୁତ କଷ୍ଟ। ତାର ଯେତେବେଳେ ଅନାବଶ୍ୟକ ଘାସ ବି ଥାଏ। ତାକୁ ନ କାଟିଲେ ବି ସେ ଫସଲ ଟା ଭଲରେ ହବନି ନହେଲେ।
ହଁ ସେ ତ କାଟିବା ଦରକାର ଆଜିକାଲି ବଡ ବଡ ଜମିରେ ଟ ସାହାଯ୍ୟରେ ବି କରୁଛନ୍ତି। କିନ୍ତୁ ସମସ୍ତେ ତ ତାକୁ କରିପାରିବେନି ନା ସେତିକି ପଇସା ଧର ସମସ୍ତଙ୍କର ଥିବ ଯୋଉମାନେ ଟିକେ ଇଏ ସି ଶ୍ରେଣୀର ଲୋକ ସେମାନେ ନିଜକୁ ପରିଶ୍ରମ କରିବାକୁ ପଡିବ। ଏ ଖାଲି ଧାନ ରୋଇଲେ ହେଲାକି ଧାନ ଲାଗିବ ଧାନ ପଳିବ ତାକୁ ତାର
ହୁଁ ହୁଁ ପୋକ ନ ଲାଗୁ ବୋଲି ସେହି ଉପରେ ବି ତାକୁ ତାଙ୍କୁ ଦେଖିବାକୁ ପଡ଼ିବ ଦୃଷ୍ଟି ରଖିବାକୁ ପଡ଼ିବ। ପୋକ ନ ଲାଗୁ କି ରୋଗ ଦେଖା ଯଦି ଯିବ ଆଜ୍ଞା।
ବଡ ବଡ ବିଲ ଇଏରେ ସବୁ ପାଳ ଭୂତ ଲଗାଯାଏ।
ଆଜ୍ଞା ହଁ କାଉ ହେରିକା ନ ଆସିକିରି ନ ବସନ୍ତୁ ନ ଖାଇଦିଅନ୍ତୁ।
ନଖାକ ମାନେ ପାଳଭୂତ ଇଏ କରାଯାଏ ସେଗୁଡା ଭାରି ସୁନ୍ଦର ଲାଗେ। ମାନେ ତାର ବୈଜ୍ଞାନିକ କାରଣ ବି ଅଛି ତାର ମାନେ ଲ ଲୌକିକ କାରଣ ବି ଅଛି ଦିଆଯାଉ। କାରଣ ଅଛି ପାଳ ଭୂତ ଲଗାଯାଏ। ତାପରେ ରୋଗୋକ କୁ ନିୟନ୍ତ୍ରଣ କରାଯାଏ। ଖାଲି ତ ସେତିକିରେ ହେଇଗଲଣିି ପୁଣି ଧାନ କୁ କାଟ ଧାନ ଅମଳ ସମୟରେ ବି ବୋହୁତ
ହଁ ଧାନ ନ ପାଚ ଚିଲା ଯାଏ କାଟି ହବନି ତାକୁ ସେ ହଳଦିଆ ନ ପଡ଼ିଲା ଯାଏ ତାକୁ ତ ଦେଖିବାକୁ ପଡ଼ିବ। ହଳଦିଆ ପଡ଼ିଲା ପରେ ହିଁ ତାକୁ କଟାଯିବ।
ଏ ଦେଖିଥ ଆମର ଯେତେବେଳେ ଶୀତ ଦିନ ହଉଚି ଆମ କୁ ଯୁ ଡିସେମ୍ବର ଛୁଟି ଧାନ କଟା ଛୁଟି ବୋଲି କୁହାଯାଏ ସେତେବେଳେ। ସେ ସମୟରେ ମାନେ ଶୀତ ଦିନେ ଧାନ ଟା ଭଲରେ ପାଚି ଯାଇଥାଏ। ଆଉ ସେତେବେଳେ ଧାନ ଯେତେବେଳେ କଟା ହୁଏ ଆମର ଖ୍ରୀଷ୍ଟମାସ ଛୁଟି କୁ ଆମେ କହୁ ବି ସେ ଧାନକଟା ଛୁଟି।
ଧାନକଟା ଛୁଟି ଏଇ ଜୁନ ଜୁଲାଇ ରେ ତ ଷ୍ଟାର୍ଟ ହେବ ଆଉ ଜୁନ୍ ଜୁଲାଇରେ ଆରମ୍ଭ ହୁଏ ଧାନ ଚାଷଟା। ନଭେମ୍ବର ଡିସେମ୍ବର ରେ ଫସଲ ଟା ଅମଳ କରାଯାଏ।
ହୁଁ।
ଚାଷୀ ମାନଙ୍କ ଉପରେ ତ ବହୁତ ପ୍ରଭାବ ପଡେ। ସେ ବର୍ଷାରେ ବି ମାନେ କ୍ଷେତକୁ ଯାଆନ୍ତି।
ଏ ବର୍ଷ ବି ଗଲା ବର୍ଷ ବହୁତ। ବହୁତ ହଇରାଣ ହେଇଥିଲେ ଚାଷୀଙ୍କର ସେତିକି ମୂଲ୍ୟ ବି ତାଙ୍କୁ ମିଳୁନି। ତାପରେ ଯେତେବେଳେ ହଠାତ୍ ବର୍ଷା ହେଇଯାଇଥିଲେ ଧାନ ଗଜା ହେଇଗଲେ ବି ବହୁତ ହଇରାଣ ହୁଅନ୍ତି। ମାନେ ବହୁତ କିଛି ଚାଷୀଙ୍କୁ ସହ୍ୟ କରିବାକୁ ପଡେ ଆମେ ସେ ଥିପାଇଁ ଆମ ଘରେ କେବେ କିନ୍ତୁ ଭାତ ଗୋଟେ ବି କେହି ପକାନ୍ତିନି ତଳେ ଏଇଟା ଗୋଟେ ବହୁତ ଭଲ ଜିନିଷ। ମାନେ ଏଇଟି ତ କୁହନ୍ତି ଭାତ ଧାନ ଖାଦ୍ୟ ଜିନିଷ ପ କେଇବା କଥା ନୁହଁ ଆମେ ଗୋଟେ ଜିନିଷ ଆମେ ଯୋଉ ଜିନିଷ ଆମେ ଖାଦ୍ୟ ଟା ଆଜି ଉତ୍ପାଦନ କରୁଛି। କେତେ କଷ୍ଟରେ ସେଟା ମା ଲକ୍ଷ୍ମୀ ବୋଲି କୁହାଯାଏ। ତ ଆଜି ଦିନେ ଖାଦ୍ୟ ନ ଷ୍ଟ କରିବ ଯେତି ଯେତେ ଖାଦ୍ୟ ନଷ୍ଟ କରିଥିବ ତେ ସେତିକି ଦିନ ଭୋକରେ ରହିବ। ଖାଦ୍ଯ ପଡିଲେ ଖାଇବାକୁ ବି ମିଳିବନି ସେଥିପାଇଁ ଗୋଟେ ଗୋଟେ ଦାନ ର ମୂଲ୍ୟ ବି ହଁ ଗୋଟେ ଗୋଟେ ଦାନାର ମୂଲ୍ୟ ବହୁତ। ମାନେ ତା କୁ ଫଳେଇବା ପାଇଁ ଗୋଟେ ଲ କେତେ ତାର ପର୍ଯ୍ୟାୟ ଲାଗିଥିବ କେତେ ପରିଶ୍ରମ କେତେ କେତେ ଝାଳ ବହିଥିବ ତା ପଛରେ।
ମାଆ ବି ଗାଳି କରନ୍ତି କିଛି ଯଦି ଖାଦ୍ୟ ନଷ୍ଟ କଲେ ସିଏ ମୋ ଉପରେ ବିରକ୍ତ ହୁଅନ୍ତି।
ହଁ ଆମ ଘରେ ବି କୁହନ୍ତି। ମାନେ ଯେ ଯେତିକି ଖାଇବ ସେତିକି ନେଇକି ଆସ ଅଯଥା ମାନେ କାହିଁକି ଅଧିକା ଆଣିବ ଆଉ କାହିଁକି ଫୋପାଡିବ। ଅଳ୍ପ ନେଇକି ଆସ। ତାପରେ ଖାଇବ। ହ୍ୟାଲୋ।
ଆଜ୍ଞା ହଁ ଶୁଣୁଛି।
ଆଉ ପନିପରିବା କଣ ଚାଷ କରନ୍ତି ଆପଣଙ୍କର?
ପନିପରିବା ବି ଚାଷ ହୁଏ। ସେ କରନ୍ତି ପୋଟଳ ଆଉ
ହୁଁ ଏବେ ତ ପୋଟଳ ଚାଷ ଟା ଏବେ ହଉଥିବ ଭଲ।
ପୋଟଳ ଚାଷ ଟା ସିଜିନ୍ ତ ଅ ସିଜିନ୍ ହିସାବରେ ହୁଏ ଆଉ। ଯୋଉ ଋତୁରେ ଯୋଉ ଚାଷ ଆଉ। ଋତୁ ହିସାବରେ ଚାଷଟା ଟିକେ ଭଲ ହୁଏ ଖାସ୍ କରିକି ଶୀତ ଦିନରେ ଚାଷଟା ଟିକେ ଭଲରେ ହୁଏ। ପନିପରିବା ଟିକେ ଶୀତ ଦିନେ ଭଲ।
ଏ ହଁ
ପାଇବି ଖରା ଦିନେ ତ ଆମ୍ବ ଆମ୍ବ। ଆମ୍ବ ଚାଷ ତ ଆମ୍ବ ନ ଖାଇଲେ ନ ସରେ ଖରାଦିନେ ଆମ୍ବ ବଟା ନିହାତି ଦରକାର ଭାତ ସହିତ।
ସବୁବେଳେ ଉତ୍ପାଦାୟ ଗୋଟିଏ ଥର ତମେ ଚାରା ରୋପଣ କର ଗଛ ଯେତେ ବଡ ହବ ତାକୁ କେବଳ ଦେକିବ ମାନେ ତଦାରଖ କରିକି ରଖିଲେ ସେ ସବୁ ବର୍ଷ ଫଳ ଦବ
ଆମର ଗ ଆମ ଘର ପାଖ ପାଖାପାଖି ଜଣଙ୍କର ଅଛି ଆମ୍ବ ଗଛ ମତେ ବହୁତ ସୁନ୍ଦର ଲାଗେ ତାଙ୍କର ଲଗେଇଛନ୍ତି ଦୀର୍ଘ ନଅ ବର୍ଷ ଦଶ ବର୍ଷ ଖଣ୍ଡେ ହେଲାଣି ବହୁତ ଫଳ ବି ହୁଏ ତାର ଦେଖିକି ବହୁତ ସୁନ୍ଦର ଲାଗେ ବହୁତପ୍ର କାର ସେ ଲଗେଇଛନ୍ତି
ଆମ୍ବ ଗଛ ଗୋଟେ ସଜନା ଗଛ ଲାଗିଥିବ ସେ ସବୁବେଳେ ତମକୁ ଶାଗ ଦବ ସବୁବେଳେ ସିଏ ଛୁଇଁ ଦବ ମାନେ ଏଇ ସବୁ ହଉଛି ଲାଭଦାୟ ଜିନିଷ କେବେ ବି ଯଦି ବି ସଜନା ଗଛ ଭାଙ୍ଗିଗଲେ ବି ହଁ ସଜନା ଗଛ ଦେଖିଥିବେ ସେ ଡାଳ ଭାଙ୍ଗି ଗଲେ ବି ସେ ଯେ ଟିକେ ବଞ୍ଚି ଯାଇଥିବ ସେଇଠୁ ସିଏ ଉଠିକି ବଡ ହେଇଯିବ
ଆଜ୍ଞା
ମୂଳ ଯେହେତୁ ଅଛି
ତାର ଡାଳ ଲଗେଇଦଲେ ବି ସେ ହେଇଯିବ ଆଉ ମତେ ଭଲ ଲାଗେ ମତେ ସଜନା ଶାଗ ଟା ଖାଇବାକୁ ବି ଭଲ ଲାଗେ ତାର ଯଉ ମୁନିକା ଛୁଇଁ ବି ଖାଇବାକୁ ମତେ ଭଲ ଲାଗେ ତାର ବହୁତ ସାରା ଇ ଭିଟାମିନ୍ସ ଗୁଡା ବି ଅଛି ରୋଗ ପ୍ରତିରୋଧକ ଶକ୍ତି ବଢାଏ
ମୋ ସ୍ତ୍ରୀ ମାନେ ଆମ ମହିଳା ମାନଙ୍କ ପାଇଁ ସଜନା ଛୁଇଁଟା ଗୋଟେ ଭଲ ଜିନିଷ ତ ଆମର ଯେତିକି ଯୋଉ ୟୁରିନାରୀ ଟ୍ରାକ୍ ଇନଫେକ୍ସନ ହୁଏ ଆମର ମାନେ ଯଉ ଭାଜିନାଲ ଇନଫେକ୍ସନ୍ ହୁଏ ଏସବୁ ସିଏ ଇନଫେକ୍ସ ସନ୍ କୁ ସେ ବହୁତ କଣ୍ଟ୍ରୋଲ କରିଦିଏ ହଁ ଦୂର କରେ ସିଏ ତ ସେଇ ସବୁ ପାଇଁ ବିଶେଷ କରି ମହିଳା ମାନଙ୍କ ପାଇଁ ତ ସଜନ ଛୁଇଁ ଏଁ ଛୁଇଁ ଟା ବହୁତ ଭଲ ତ ମୋ ଛୋଟ ଝିଅ ଅଛି ମୁଁ ତାକୁ ଏବେଠୁ ହିଁ ସଜନ ଛୁଇଁ ଦଉଛି ସେ ତ ଛୋଟ ପିଲା ଖାଇ ପାରିବନି ସେମତି ତାକୁ ସିଝେଇକି ତାର ଯୋଉ ରସ ଟା ବାହାର କରିକି ତାକୁ ସେମିତି ଦିଏ ଖାଇବାକୁ ଦିଏ କାହିଁକି ଛୋ ଟ ଛୁଆଙ୍କୁଠୁ ହିଁ ସବୁ ଜିନିଷ ଟା ଆରମ୍ଭ କଲେ ଭଲ ଆଉ ଆମେ ଖାଲି ଭାବ ପୁରା ବଡ ହେଲେ ସବୁ ଖାଇବା କିନ୍ତୁ ଯୋଉ କୁହନ୍ତି ନା ନ୍ତି ମୂଳ ଦୁଆ ଯଦି ତମର ଷ୍ଟ୍ରଙ୍ଗ ଥିବ ପ୍ରଥମରୁ ସବୁ ଜିନିଷ ସ ସବୁ ପୋଷଣ ଭଲ ଭଲ ଜିନିଷ ତୁମେ ଖାଇବ ତାହେଲେ ସବୁବେଳେ ଦେହଟା ଭଲ ରହିବ ଆଜିିକାଲି ତ ଜାଣିଥିବେ ଦେଖୁନ କେତେ ସବୁଥିରେ କୀଟନାଶକ ସାର ଆଉ କିଛି ମାନେ ଜୈବିକ ସାରରେ କୌଣସି ହଉନି କିଛି ଆଉ
ହଁ ଏବେ ସବୁ କୀଟନାଶକ ସାର ଦେଇକିରି
ଯେମିତି ଗାଁ ଗହଳି ଯୋଉମାନେ ଅଳ୍ପ ଅଳ୍ପ ରୋଷେଇ କରୁଥିବେ ଏମାନେ ସରି ଚାଷ କରୁଥିବେ ସେଇମାନେ ଟିକେ ଗୋବର ଖତ ହେଲେ ଜୈବକ ଖତ ହେଲା ଯୋଉମାନେ ବହୁତ୍ ବହୁତ୍ ବଡ ବଡ ବହୁତ୍ ଚାଷ କରନ୍ତି। ସେମାନେ ଅଧିକା କୀଟନାଶକ ୟୁଜ କରନ୍ତି ବ୍ୟବହାର ବହୁତ୍ ବଢିଯାଏ ସେଥିରେ। ରୋଗ ବାଗ ରୋଗ ଭୋଗ ବି ବହୁତ ବଢିଲାଣି ନା ସେଥିପାଇଁ। ଆଜି କାଲି ତ ମେନଲି କ୍ୟାନସର ହଉଛି।
ଏବେ ସମସ୍ତଙ୍କୁ କ୍ୟାନସର ହେଉଛି କ୍ୟାନସରଟା ଗୋଟେ ନର୍ମାଲ୍ ହେଇଗଲାଣି।
କମନ।
ଖାଦ୍ୟ ପେୟ କୁ ନେଇକି ଆଜିକାଲିର ଯୁବପିଢ଼ି ବି ବାହାର ଖାଦ୍ୟକୁ ବେଶୀ ପ୍ରଶଂସା କରୁଛନ୍ତି ଘରଖାଦ୍ୟ ଅପେକ୍ଷା।
ଆମେ ଯୋଉ ଖାଦ୍ୟ ଟା ବାହାରୁ ଖାଉଛୁ ସେଇଟା ଘରେ ବନେଇକି ଯଦି ଆମେ ସୁରକ୍ଷିତ ଭାବରେ ଖାଆନ୍ତୁ କହିଲେ ସେଟା ଭଲ ହୁଅନ୍ତା ମୁଁ ବି ଚେଷ୍ଟା କରୁଛି। ସବୁବେଳେ ମୁଁ ବାହାର ଖାଦ୍ୟଠୁ ବହୁତ୍ ନିବୃତ୍ତ ରହୁଛି।
ଆଜ୍ଞା। ହୁଁ।
ହୋଉ ଠିକ୍ ଅଛି।
ହେଁ ହେଁ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ହଁ ହୋ ହ
ରଖିଲି ହଁ ହଁ ଧନ୍ୟବାଦ।